ହ୍ୟାଲୋ।
ହ୍ୟାଲୋ।
ଆଉ କଣ କରୁଚ ତମ ପୁଅ କଣ କରୁଚି।
ହଁ ପୁଅ ଏଟି ଶୋଇଚି ଆଉ।
ଓହୋ ହଁ ଏଇ ମାଉସୀ ପୁଅ ଟା ତ ଅଛି ଏଇଠି ଆଉ କଣ ସେ ତ ଏଇ ଦି ବର୍ଷର ଛ ଛୁଆ ଟା ଦୂତ ମାନେ କଣ କହିବ ଏତେ ଚଗଲା ବିଛୁଆତି ଯୋଉ କୁହନ୍ତି ସେଇଥିରୁ ଗୋଟେ ସବୁଥିରେ ବିଛୁଆତି ତା ହାତ ଗୋଡ ଜମା ରହୁନି ସବୁଥିରେ ନଟଖଟ ଯେ ଏଇ ଏଇଟା ନାଗିଦେଲେ ସେଟା ସେ ଟା ନାଗି ଦଉଛି କଣ କହିବ ଆଉ ସେ ତ କାଲି ତ କଣ କହୁଥିଲା ଅ ବାଡେଇ ଦେଇଛି ଗୋଟେ ବ ବତକ ଟା ରଖିଥିଲେ ତାଙ୍କର ପାଞ୍ଚଟା ଛଅ ଛଅଟା ବତକ ରଖିଥିଲେ ଏଥିରୁ ଗୋଟେ ସବୁ ବତକରାକୁ ଗୋଟେ ଟପ ରେ ଛୋଟ ଛୁଆ ବତକରାକ ତ ଚିଆଁରାକ ତାକୁ ପାଣିରେ ଟପରେ ପାଣି ଦେଇକି ଛାଡିଥିଲେ ସେମାନେ ପହଁରନ୍ତି ଏଇଠି ପାଣି ଫାଣି ପିଇବେ ବତକରା ଟିକେ ରହିବା ପାଣିରେ ବୋଲି ଛାଡିଥିଲେ ଇଏ କଣ ଗଲା ଥିଲେ ସେଇଠି ଜଷ୍ଟ ତାକୁ ଟିକେ କଣ ଛାଡି ଦେଇକି ଏପଟକୁ ଆସିଲା ବେଳକୁ ଅ ସେ ଯାଇକି ବତକ ଟା ମୁଣ୍ଡକୁ ମାରି ଦେଇଛି ମଗରେ ମୁଣ୍ଡକୁ ପିଟି ଦେଇଛି ଦେ ବତକ ଗଳିକି ପଡିଛି ଓଲିଟିକି ଗୋଡ ଉପରକୁ ମୁଣ୍ଡ ତଳକୁ ପାଣି ଭିତରକୁ ହେଇକି ସେ ଛଟପଟ ହଉଛି ତାକୁ ପଚାରିଲା ବେଳକୁ ନା ବତକକୁ ମଗରେ ଢାଇ କରିଦେଇଛିି ନା ମଗରେ ଢାଇ ଆଉ କଣ କହିବ ଏକ ନମ୍ବର ବିଛୁଆତି ଏଇ ଦି ଦିନ ତଳେ ଗୋଟେ ଚାହା ତା ଜେଜେମା ଥୋଇଥିଲେ ଗୋଟେ ଜାଗାରେ। ତା ଚାହା ଥୋଇଥିଲେ ଯେ ତାକୁ ଯାଇକି ନାଗି ଦେଇଛି। ନାଗି ଦେଇଛି ଏମିତି ତା ଆଣ୍ଠୁଠୁ ପାଦ ଯାଏ କୋଉଠି ପଡିଯାଇଛି ହା କିନା। କାନ୍ଦିଛି ତାକୁ ସାଙ୍ଗେ ସାଙ୍ଗେ ନର୍ମାଲ ପାଣିରେ ତାକୁ ଗୋଡ ଧୋଇ ତାକୁ ରଖେଇକି କୁଲର ପାଖରେ ଧରିକି ବସିଲା ଠୁ ଏ ଶୋଇପଇଲାଠୁ ହେଲା। ଆଉ କିଛି ହେଇନି ବେଶୀ ଦେଖିଲା ବେଳୁକୁ ପରେ ଜଣା ପଇଲା ଟିକେ ନାଲି ପଡିଯାଇ ଥିଲା କାଟିଥିବ ଯାହେଲେ ଗରମ ଚାହା ଟା ଆଉ ବେଶୀ କିଛି ହେଇନି ଭଲ। ଆଉ କଣ କହିବ ଏତେ ଚଗଲା, ଆଉ ତମ ପୁଅ କଣ କରୁଚି
ହଁ ଆମ ପୁଅ ତ ଶୋଇଚି ତା ସହିତ ଖାଲି ଖାଉଚି ପିଉଚି ଶୋଉଚି ଆଉ ଛୋଟ ଛୁଆଟି। ଆଉ କଣ କହିବି ସିଏତ ଏବେ ପୁରା ଛୋଟ ଛୁଆଟା ସାତ ମାସରେ ଜନ୍ମ ହେଇଛି ସିଏ। ଆଉ ସାତ ମାସରେ ଭାରି କଷ୍ଟରେ ଜନ୍ମ ହେଇଛିି। ଆଉ ସେ ମେଡ଼୍ ମାସେ କାଳ ମେଡିକାଲରେ ରହିଲା। ଆଉ ଟିକେ ଛୁଆଟି ମାନେ ବଢି ନଥିଲା ଛୋଟ ହେଇଥିଲା। ତାପରେ ତାର ଟିକେ ପ୍ରୋବ୍ଲେମ ଥିଲା ଛୁଆର ଯେହେତୁ ସାତ ମାସରେ ଜନ୍ମ ହେଇଥୂଲା ଟିକେ ଅସୁବିଧା ଥିଲା ବୋଲି ଡାକ୍ତର କହିଲେ ନାଇଁ ସେ ମାସେ ରହିବ ଏଇନା। ତାପରେ ମାସେ ରହିଲା ତାପରେ ତାର ମୁଣ୍ଡରେ ଇଁ କହିଲେ ଇଂପୃଭୁ ହେଇନି ବୋଲି ତାର ହେଇନି ବୋଲି ପୁଣି ତାକୁ ରଖିଲେ। ତାପରେ ଲାଇଟ ପଡିଲା ତାପରେ ଛୁଆ ର ଆଖି, କାନ ସବୁ ପାର୍ଟି ସବୁ ତାଙ୍କର ତାର ସବୁ ଦେଖା ଦେଖି ଟେଷ୍ଟେ କଲେ। ତାପରେ ସେ ଔଷଧ ତାକୁ ସେଥିରେ ଦିଅନ୍ତି ପିଲା ରହିଲା ତାପର ଉଁ ତା ସହିତ ତାଙ୍କ ମା ବି ରୁହନ୍ତି ସେଥିରେ। ଆଉ ରହିକିନି ତା ଉପରେ ପରେ ଯେମିତି ମାସେ ହେଇଗଲା ଛୁଆ ଟିକେ ଚଲାକେ ଟିକେ କଲା ତାପରେ ଡାକ୍ତର ତାଙ୍କୁ ଛାଡିଦେଲେ ଛାଡିଦେଲେ ସେ ଆସିକି ରହିଲେ ବର୍ତ୍ତମାନ ସେ ଛ ଦିନି ଦି କେଜି ହେଇଗଲା। ତାପରେ ଛାଡ଼ିଦେଲେ। ସେ ଜନ୍ମ ହେଲା କୁ ଜମା ଏଗାରଶହ ବାରଶହ ହେଇଥିଲା ନା ସେଥିପାଇଁ ଛୋଟୋଟିଏ ସେ ରଖିଥିଲେ ତାପରେ ହ ଦି କେଜି ହେଲା ପରେ ଛାଡିସିନ୍ତି। ତାପରେ ଛାଡିଲେ ଏବେ ଟିକେ ଖାଦ୍ୟ ଖାଉଚି ସେରେଲାକ୍ସ। ଏ ଛ ଛଅ ମାସରୁ ଖାଇଲାଣି ତାର ଡବା ଖାଉଚି। ଖାଉଚି ଟିକେ ବଢିଗଲାଣି ଏବେ ପାଞ୍ଚ୍ ତିନି, ଚାରି, ପାଞ୍ଚ ଛଅ ପାଞ୍ଚ କେଜି ଭଳି ହେଇଗଲାଣି ଛୁଆଟି। ଭଲ ଆଣ୍ଠେଇଵ ଆଣ୍ଠେଇବ ବୋଲି ଗୋଡ ଆଣ୍ଠୁ ଲଗଉଚି ପେଟେଇଲାଣି। ଗୁରୁଣ୍ଡିନି ଆଉ ହସୁଛି ଭଲ ଖିଲିଖିଲିକି। ଆଉ ତାର ଟାଇମିରେ ଯଦି ଖାଇବା ଦବ ସେ ଭଲ ଆଉ ଯଦି ଟାଇମିରେ ନଦ ଦେଲେ ଖାଇବ ସେ ଖାଲି ଟା ଟା ଟାଇମ ଏପଟୁ ଟିକେ ଗଡି ଗଲେ ସେ କାନ୍ଦିକି ଗଡି ଯାଉଚି। ଆଉ ଖାଇଦେଲେ ସେ ଆଉ କିଛି ନାହିଁ ଖାଇଲା ତାର ଖେଳିଲା ଶୋଇଲା। ଆଉ ଛୋଟ ଛୁଆ ସେ କଣ କରିବ ଖାଇବ ଶୋଇବ। ଆଉ ଖାଇ ଦେଇକିରି ଶୋଉଚି ତାର ଫୁଣି ସେ ତାର ଦି ଛୋଟ ଯେତେବେଳେ ହେଇଥିଲା ସେ ତାର ଦି ଘଣ୍ଟା ସେ ଏକା ବେଳେ ତ ଖାଦ୍ୟ ଟା ଖାଇପାରେନି ତାକୁ ହଁ ଦି ଘଣ୍ଟାରେ ଥରେ ନାଖା ଖାଇବାକୁ ଦିଆ ହୁଏ। ଦିନ୍ ଆଉ ଦି ଘଣ୍ଟାକୁ ଦି ଘଣ୍ଟା ଛାଡ଼ିକି ତାକୁ ରାତି ଯାକେ ସେମିତି ଖୁଆଯାଏ। କ୍ଷୀର। ଆଉ ସେ ଖାଏ ଏବେ ଟିକେ ଏବେ ଟିକେ ଖାଦ୍ୟ ଖାଇଲାଣି। ଭଲ ଏବେ ତା ଦେହଟି ଭଲ ଅଛି, ଆଉ ତମ ପୁଅ ଦେହ ଭଲ ଅଛି ନା?
ତାର ତ କହିହବନି ତାର ତ ଯୋଉ ଶିକିଲିନି ଯୋଉଟା ସେଇଟା ତାର ଛୁଆରୁ ବାହାରିଚି। ସେଟା ଏତେ ଏବେ ତାର ପ୍ରଭାବ ପଡୁନି କିନ୍ତୁ ତାର ଯୋଉ ଟା ଅ ଇମ୍ୟୁନିଟି ଟା ତାର କମ ରହୁଛି ସଦାବେଳେ। ସେଇଥିପାଇଁ ଥଣ୍ଡା ଫଣ୍ଡା ଇନଫେକ୍ସନ ହେଇଯାଉଛି ପେଟ ଫେଟ ଖରାପ ରହୁଛି ସଦାବେଳେ। ଆଉ ଥଣ୍ଡାଟା ଟିକେ ଗାଧେଇ ପଇଲେ ଥଣ୍ଡା ଟିକେ କମ ଫଳ ଖାଇଦେଲେ ଥଣ୍ଡା। ଆଉ ଟିକେ କଣ ଏପଟ ସେପଟ ଖାଇଦେଲେ ପେଟ ଖରାପ ହେଇଯାଉଛି ତାର ସାଙ୍ଗେ ସା ହୁଁ ଆଉ ସେଇଥିରେ ବି ତାର ଦୁଷ୍ଟାମି କମୁନି। ଏକ ନମ୍ବର ଯୁତ ବାଳୁଙ୍ଗା କଣ କହିବ ଦେହ ଖରାପେ ଟିକେ ରହୁଛି ତାର ସେଇଥିରେ ଥଥର ଦେହ ଖରାପେ ହଉଛି ତାର ମାସକୁ ନିହାତି ଥରେ ଯାହା ହେଲେ ଅଧିକ ହେଇଯାଉଛି ପଛେ କେବେ କମୁନି ମାସକୁ ଥରେ ତାର ମେଡିକାଲ ଜିବ। ଥଣ୍ଡାଟା ତାକୁ ଛାଡୁନି ସହଜରେ ଆଉ କଣ କରିବ ଛୁଆ ଟା ଆଉ ସିଏ ବି ସେମତି ଜନ୍ମ ହେଲା ଆଳକୁ ଅଁ ଟ ଟିକେ କେତେ ଶ ବାର ଚଉଦଶହ ନା ପନ୍ଦରଶହ ଖଣ୍ଡେ ହେଇଥିଲା କେଜି ଛୋଟିଆଟେ ହେଇଥିଲା। ଆଉ ସିଏ ବି ଛୁଟିଆଟେ ହେଇଥିଲା ଏବେ ଏବେ କହିବ ଦୂତ ବାଡୁଙ୍ଗା। ଓ ପାଟିରେ କଥା ବାଜୁନି ୟେସ ନୋ ସବୁ କହିଜାଉଛି। ଆଉ ତା ଫ୍ ପସନ୍ଦର ଆନିମଲ ମାନେ ଜନ୍ତୁ ହେଲା ତାର ହେଲା ଗାଈ। ଗାଈ ଦେଖିଲେ ଖାଇବ ଗାଈ ଦେଖିଲେ ଶୋଇବ ଗାଈ ଦେଖିଲେ ବସିବ ଚୁପ୍ ହେଇକି ଧଇଲେ। ଆଉ ତାକୁ କିଏ ଧରିକି ବୁଲଉଛି ଦି ତମେ ଗାଈଟେ ପାଖରେ ଠିଆ ହେଇକି ତାକୁ ଦେଖ ଖିଲା ସେ ଗାଈଟାକୁ ହେନ୍ତୀ ଅନେଇଥିବ ପଛେ ସିଏ ତମକୁ କାଟିବା ପଛେ ତାର ଗାଈ ଦେଖା ସରିନଥିବ। ଆଉ ଫୋନ ଦେଖିଲେ ତାକୁ ଗାଳି ଗାଈ ଗାଈ ଗାଈ ଗାଈ ସବୁଥିରେ ଗାଈ ଆଉ ସିଏ ତ ତାର ଗାଈ ତାର ପ ପସନ୍ଦର ଏବେ ସି ଆଉ। ଆଉ ଗୋ କୁକୁଡା ମାନଙ୍କୁ ଛୁଆ କୁକୁଡାରାକୁ କଣ କରୁଛି ନା ଏକା ସରଙ୍ଗେ ଧରି ଦଉଛି ଦିଟା ତିନିଟା କୁକୁଡା ମୁଠେଇକି ଧରି ଦଉଛି। ସେରା ଚେଁ ଚେଁ ଚେଁ ଚେଁ ହୋଉଛନ୍ତି ଯେମତିି ଯିଏ କହିବ ମାରି ପକେଇବ ତାକୁ। ନଛଡେଇଲେ ସେ ମାରି ଦିଅନ୍ତା। କାଲି ଦେଖୁନ କହୁଛି ବତକ ଟାକୁ ମାରିଦେଲା ମଗରେ। କହିଲା ପଚାରିଲା ବେଳକୁ ନା ବତକବୁ ଢାଇ। କଣ କହିବ ମାରିଦେଲା ବତକକୁ। ସେ ମାରିଦେଲା ଆଉ କଣ କହିବ। ଚାହା ହେଦିନ ପକେଇଦେଲା ଆଉ ଥରଟେ ହେମତି ଯାଇକି ଶୁଆ ପାଖରେ ଯାଇକି ବ ସେ ତାଙ୍କର ଶୁଆ ଅଛି ନା ଶୁଆ ପାଖରେ ଯାଇକି ଶୁଆ ଥୁଣ୍ଟକୁୁ ନାଗୁଥିବ। ଶୁଆ ଥରଟେ ଦେଲା ତା ଆଙ୍ଗୁଠିଟାକୁ ଧଇଲା। ଇଏ ଆ କରିକି ଲାଇଲା ତାପରେ ତାକୁ ଶୁଆଠୁ ଛଡେଇଲାଠୁ ଯାଇକି ରହିଲା। ଏବେ ଆଉ ଶୁଆ ପାଖକୁ ବେଶି ଯାଉନି ତାକୁ ର ବି ଶୁଆ ଟାକୁ ଟେକି ଦେଇଛନ୍ତି ଉପରେ ଝୁଲେଇ ଦେଇଛନ୍ତି ତଳେ ରଖୁନାହାନ୍ତି। ନହେଲେ ଇଏ ଯାଇକି ଯାହା ଖାଇଲା ନେଇକି ଦବ ଶୁଆକୁ। ଛୁଆ ପାଖ ଯାଇକି ଧରି ଖାଇବାକୁ ଦବ ଯାଇକି ତା ସାଙ୍ଗେ ନାଗିବ। ନାଗିଲେ ଦେଲା ଶୁଆ କାମୁଡି ଛୋଟିଆ ଛୋଟିଆ ହାତ ରାକ ଦେଲେ କାମୁଡି ଦେଲେ ଛିଣ୍ଡେଇଦବ। ଶୁଆ ଆଉ କଣ କରିବ ମଣିଷ ଆଉ ତା ତାକୁ ଝୁଲେଇକି ରଖିଲେ ଶୁଆକୁ। ଏମତି ପୁଣି ପିମ୍ପୁଡି ମାନେ ସିଏ ଯିବ ପିମ୍ପୁଡି ମାନଙ୍କ ପାଖକୁ। ପିମ୍ପୁଡିକୁ ଯାଇକି ଧରିବ ତେ ପିମ୍ପୁଡି ମାନେ କାମୁଡି ଦେଲେ ହା ହା କିନା ର କାନ୍ଦିକିର ଗଡିଯିବ ପୁଣି ତାକୁ ଛଡା ପିମ୍ପୁଡିଠୁ। ତାଙ୍କର ଦୋକାନ ଯେ ଅଛି ତାଙ୍କ ଦୋକାନ ଜିନିଷ ତାଙ୍କର ଗୋଟେ ରୁମରେ ରହୁଛି। ସେ ରୁମ କୁ ଇଏ ଯାଉଛି ପଶି ଯାଉଛି ଫ୍ରୁଟି ଗୋଟେ ଗୋଟେ ଧରି ଦେଇ ସେ ଜାଣିଛି ଦି ବର୍ଷର ହେଲାଣି ସିନା ଜାଣିଛି କିନ୍ତୁ କେମିତି ସ ସେଇ ଯୋଉ ଜରି ଛିଣ୍ଡେଇ ଷ୍ଟ୍ର କୁ କାଢି କେମତି ଷ୍ଟ ଗେଞ୍ଜିବ ସେ ଗେଞ୍ଜିକି ତାର ପିଇ ଦେଇକି ଆଉଛି ସେଠି। ତାକୁ ସେଇଥିପାଇଁ ତାକୁ ଲୁଚେଇ ଦଉଛନ୍ତି ତାଠୁ ନହେଲେ ସେ ପଳଉଛି ଶିଙ୍କୁଳା ଖୋଲିଜାଣିଚି ଶିଙ୍କୁଳା ଖୋଲିକି ନହେଲେ କବାଟ ଖୋଲା କିରେ ଦେଖିକି ପଳଉଛି ଯାଉଛି ଫ୍ରୁଟି ଧରିକି ପିଇ ଦେଇକି ଆଉଛି। ନିଜେ ତ ଖୋଲି ଖୁଲାକି ପିଇ ଦେଉଛି ଆଉ। ତାକୁ ମିଠା ଜିନିଷର ତାର ଯାହା ମିଠା ଦେଲେ ତାର ପସନ୍ଦ। ଆଉ ଫଳ ତ ତାର ସେଉ ସେଉଟା ହେତେ ନୁହଁ ଅଙ୍ଗୁରୁ, କମଳା, କଦଳୀ ଏଇଟା ଡେଲି ତାର ଭାରି ପସନ୍ଦ। ଆଉ ତମ ପୁଅର କଣ ପସନ୍ଦ?
ନା ମୋ ପୁଅର ଏଗୁଡା କିଛି ଖାଇନି ଛୋଟ ଛୁଆ ଯେ ସାତ ମାସର ଛୁଆ। ଆଉ ଏଇନେ ତ ତାର ତ ପ୍ରିୟ ଜିନିଷ ତାର ପ୍ରିୟ ସେର୍ଲାକ ସେ ଖାଉଚି। ଲାକ୍ଟୋଡେକ୍ସ ଖାଉଚ଼ି ଖାଉଛି ଏଇଗୁଡା ତାର ଖାଉଛି ଏନେ ଛୋଟ ଛୁଆ। ଆଉ ମଝିରେ ମଝିରେ ଟିକେ ତା ଦିପହର ଟାଇମ ହେଲା ଛୁ ପାଣି ଟିକେ ପିଇବ ଯଦି ଫୁଟା ପାଣି ଦିଆଯାଉଚ଼ି। ଏବେ ଟିକେ ମିଶିରି ପାଣି ତାକୁ ଦିଆଯାଉଛି ପିଉଛି ବୋତଲରେ। ଆଉ ଆଉ ତ ସେ କିଛି ଖାଇପାରୁନି ତାର ଛୋଟ ଛୁଆ ସେ ଏନେକା ଆଉ ତାର ଟାଇମରେ ଟାଇମରେ ଦି ଘଣ୍ଟା ନା ଘରେ ନା ଖାଉଚି? ଆଉ ଆଉ ଯାହା ଯି ତା ମା ମାମା ପାଖରୁ ସେ କ୍ଷୀର ଖାଉଚ଼ି। ଛୋଟିଆ ଛୁଆଟିଏ ଆଉ ସେ ଏତେ ଚଗଲା, ଫଗଲା ନାହିଁ। ଛୁଆଟିଏ ଆଉ ଆଗକୁ ଜଣା ପଡିବ ସେ ବଡ ହେଲାଠୁ। ସେ ବି କଣ ହବ ଜଣାନି। ଆଉ ତମ ପୁଅ ବି ଏମିତି ଖାଉଥିବ ଚକୁୁଆଟେ ମିଠା ଜିନିଷ ଖାଉନି।
ମିଠା ଜିନିଷ କାହିଁ କହୁଚ? ଯେତେ ମିଠା ଜିନିଷ ତାକୁ ପସନ୍ଦ। ଆଠ ନଅ ମାସର ହେଇଥିଲା। ସେ ଚାହା ପିଇବା ଠୁ ଆରମ୍ଭ କରି - - ସେ ଚାହା ଦେଖିଲେ ଡେଇଁବ। ଚାହା ତାକୁ ନଦେଲେ ସେ ରହିବନି ଆଉ ଚ ଲେଟ ପେଡ଼ା ଫେଡ଼ା ତାକୁ ଯୋଉ ଡେରି ମିଲ୍କି ଚକେଲେଟ ଗୁଡା ଆଉ ନହେଲେ ପେଡା ଫେଡା ତାକୁ ଦେଲେ ସେ ସବୁ ଜାଗା ହେତକୁ ଦିଟା ତା - - ଉପରେ ଦିଟା ତଳେ ଦିଟା ଦା କ ଦାନ୍ତ ହେଇଥିଲା। ଏଇଥିରେ ଆଗ ଦାନ୍ତରେ କୋରି କୋରିକା ତାକୁ ଦେଲେ ଟିକେ ଟିକେ ଭାଙ୍ଗିକି ଦେଲେ ସେ ଖାଇବ। ନହେଲେ ଚକୋଲେଟ ଟାକ ଟିକେ ମେଲଟ ହେଇଗଲେ ଯୋଉ ତରଳି ଗଲେ ତାକୁ ସେଇଥିରୁ ପଠେଇଦଲେ ସେ ଖାଇଦବ। ଆଉ ଏଇ ଯୋଉ ଯୋଉ ଟଙ୍କା କିିଆ ଚକୋଲେଟ ଟାଣୁଆ ଟାଣୁଆ ଚକଲେଟଟା ଖାଇନି। ଏଇ ଡେରିମିଲ୍କ ହେରିକା ସେଇଗୁଡା ଭଲ ଖାଇଯାଆନ୍ତି। ଆଉ ମିଠା ଜିନିଷ ଯେତକ ତମେ ଯେତେ ମିଠା ଜିନିଷ ତାକୁ ଦବ ସବୁ ଚୋବେଇ ଦବ। ଆଉ ତାର ମୁଢି ପସନ୍ଦ। ଆଉ ମିକ୍ସରରୁ ଗୋଟେ ଗୋଟେ ବୁଟ ଫୁଟ ସେଉ ସେଉ ଗୋଟେ ଗୋଟେ ଦେଲେ ଖାଏ। ଆଉ ବୁଟ ଯୋଉରା ସୋଲା ତାକୁ ସେଗୁଡା ଦେଲେ ତାର ଭାରି ପସନ୍ଦ। ଆଉ ସେଇଗୁଡ଼ା ତାର ଟିକେ ଖାଏ। ପସନ୍ଦ କରେ ଆଉ। ଆଉ ମୁଁ ସେତିକି ରହୁଛି ଟିକେ, ଯାଏ କାମ ଅଛି ଆଉ।
ହଉ।